ନମସ୍କାର କେମିତି ଅଛନ୍ତି?
ହୁଁ ଭଲ ଅଛି ଆପଣଙ୍କୁ କେମିତି ଅଛନ୍ତି।
ଆଜ୍ଞା ଭଲ କଣ କରୁଥିଲେ?
ବସିଛି ଆପଣ କଣ କରୁଛନ୍ତି।
ହଁ ମୁଁ ଏଇଠି ଦଉଛି ଜଗନ୍ନାଥଙ୍କ ଲାଇଭ ସୁନା ଯୋଉ ସ୍ନାନ ପୂର୍ଣ୍ଣିମ ର ସେ ସେଇ ଦେଖୁଥିଲୁ ବସିକି ଆଉ
ତୁମର ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆପଣଙ୍କର
ହଁ ଭଲ ଅଛନ୍ତି।
ଆଉ ପାଗ କେମିତି ବର୍ଷା ହଉଥିଲା।
ବର୍ଷା ହଁ ହେଇଥିବ ଟିକେ ବେଶୀ ହେଇନି ଅଳ୍ପ ସେ ହେଇଛି ବର୍ଷା ଏବେ ଥଣ୍ଡା
ହ
ଆଉ ତମ ଆଡେ ପାଗ କେମିତି?
ହଁ ସକାଳ ଖରା ହଉଥିଲା ତାପରେ ଘଡଘଡି ମାରି ମାରିକି ଏବେ ଟିକେ ଝିମ୍ ଝିମ୍ ବର୍ଷା ହେଇଥିଲା। ବେଶି ହେଇନି ବର୍ଷା ହଉନି ଖାଲି ଘଡଘଡି ମାରୁଛି।
ମୁଁ କଣ ଖାଇଲି।
ଘିଅ ଭାତ ଡାଲମା ତାପରେ ଭଜା ତାପରେ ସାଲାଟ ଦହିବାଇଗଣ
ଆଚ୍ଛା।
ଆପଣ କଣ ଖାଇଛନ୍ତି?
ମୁଁ ଖାଇଥିଲି ଭାତ ଡାଲି ମଟର କଷା ଆଉ ଆଳୁ ଭଜା ଭେଣ୍ଡି ଭଜା ଆଉ ସଜନା ଶାଗ।
ଉଁ କଣ କରନ୍ତି ଆପଣ?
ମୋର ଏବେ କଣ୍ଟିନ୍ୟୁ ଚାଲିଚି ପଢା ପଢି।
ଘରେ କିଏ କିଏ ସବୁ ଅଛନ୍ତି?
ହ ମାମା, ପୁଅ, ଆଉ ମୁଁ ପୁଅ ଆଉ ମୋ ଜେଜ।
ଓ ହଁ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବି ବାବା ମାମା ମୋ ଭାଇ ତାପରେ ପିଇସି ଦି ଜଣ। ଆଉ ବଡ ବାବା ବଡ ମାମା ତାଙ୍କର ପୁଅ ଝିଅ ଏତିି।
ଆଚ୍ଛା ତୋମର ଏବେ କଣ ପଢାପଢି ଚାଲିଚି ନା ଆଉ କଣ?
ହଁ ପଢାପଢି ଚାଲିଚି ପ୍ଲସ୍ ଟୁ ସରିଲା ଏବେ।
ଏଇଥର ପ୍ଲସ୍ ଟୁ ସଲା?
ଆଜ୍ଞା।
ଆଉ କେତେ ଆସିଚି ରେଜଲ୍ଟ?
ପାଁଶହ ଅଠର ଥିଲା।
ପାଁଶ ସିମ୍ କଣ ଥିଲା?
ଅ, ସାଇନ୍ସ ପିସିି ଏମ୍ ବି।
ଆଚ୍ଛା। ଆଉ ଏବେ କଣ କରିବୁ? ଏବେ କୋଉ ଲାଇନ୍ ରେ ଯିବ?
ମେଡିକାଲ୍ ଲାଇନ୍ ରେ ଯିବାର ଅଛି ସେ ଏଣ୍ଟ୍ରାନ୍ସ ପାଇଁ ପଢୁଛି ଆଉ।
ଓ ହଁ। ଏବେ କଣ ଏଣ୍ଟ୍ରାନ୍ସ ପାଇଁ ୱାନ୍ ଇୟର୍ ଓ ଏ ଗ୍ୟାପ୍ ରଖିବ ନା ସାଙ୍ଗେ ସାଙ୍ଗେ ଏଣ୍ଟ୍ରାନ୍ସ ଟା ଦବ ଆଡମିସ
ମୁଁ ଆ ଓଇଏ ଟି ଅଛି ପରଦିନ ଏଣ୍ଟ୍ରାନ୍ସ ଅଛି। ତାପରେ ଉଁ, ବର୍ଷେ ଏବେ ପଢିବି ଆହୁରି ଯଦି ଇ ଆ, ଡକ୍ଟର୍ ହେବି ଯଦି ମଣିଷ ପାଇଁ ହଉ ପଶୁ ମାନଙ୍କ ପାଇଁ ଆଉ ଭେଟେନାରୀ ହଉ। ସେ ଯାହା ବି
ଆଚ୍ଛା। ହେଲେ ଏବେ ତ ପ୍ଲସ୍ ଟୁ ସରିଚି। ଆଗ ଗୋଟେ ଗୋଟେ ଗୋଟେ ବର୍ଷ ଗ୍ୟାପ୍ ରଖିଲେ ବୁଝିଥିଲେ କୋଚିଂ ଯାଇ ଥାଆନ୍ତ।
ହଁ।
ତ ସବୁ ବିଷୟ ଜାଣି ଥାଆନ୍ତା ତା ପରେ ସେଠୁ ଠିକ୍ କେ କରିଥାନ୍ ତା ପରେ ସେଠୁ ୱାନ୍ ଟ୍ରାନ୍ସ ଦେଇଥିଲେ
ତୁମେ ଏବେ କିଛି ଜାଣି ପାରିଥାନ୍ତ ଆଗରୁ ଜାଣିଚ। ନା ଆଉ ଗୋଟେ ସେ ଆଗରୁ ତ ସେ ଜାଣିପାରିବନି।
ଇଆଁସେ ଜ ଏବେ ଦେବେ ଏଣ୍ଟ୍ରାନ୍ସ ଟା ପୁଣି ଆର ବର୍ଷ ନିଟ ଅଇ ରେଡି ରିଡା କରିପାରିଥାନ୍ତ କି ପଢିକି ବର୍ଷେ ଡ୍ରପ୍ ନେଇକି।
ଆପଣ କୋଉଠି ଗାଁରେ ରୁହନ୍ତି ନା ବାହାରେ ରହୁଚନ୍ତି?
ହଁ। ମୁଁ ବି ସେ ପ୍ଲସ୍ ଟୁ କରିଲି ବାହାରେ ହଷ୍ଟେଲ୍ ରେ ରହିକି ଆମେ କଲେ। ଏବେ ପ୍ଲସ୍ ଥ୍ରୀ କରୁଚି ଗାଁରେ ରହି। କରୁଚେ।
ଆଉ ଗାଁରେ ସବୁ କେମିତି କଣ?
ଗାଁରେ ସବୁ ଭଲ ଏମିତି ଗାଁରେ ତ ଜାଣିଚ। ଗାଁର କଣ କହିବି? ସେ ଚାଲିଚି ଏମିତି ଆଉ। ଆଉ ଯୋଉ ରଜରେ କୁଆଡେ ବୁଲାବୁଲି କରି ଯାଇନ?
ରଜରେ ଘରେ ଥିଲୁ, ଆମ ଘରୁକୁ ଆସିଥିଲେସବୁ ପିଶିମାନେ।
ମୋର ସାତେଟା ପିଶି ସବୁ ବୁ ଏକାଠି ହେଇକି ଆମର ହେଇଥିଲା ଘରେ ଆଉ।
ଆଛା।
ଆପଣ କୁଆଡେ ଯାଇଥିଲେ ବୁଲିବାକୁ?
ମୁଁ ମୁଁ ଆଉକୁ ଯାଏ ତ ମଜାହାର ଗାଁ ରେ ଏବେ ତ ଦି ତିନି ବର୍ଷ ହେଲା ରଜରେ ଚାଲିିବ ତ ଆ ମୁଁ ଫୋନରେ
ହ ହୁଁ।
ଆଜ୍ଞା?
ହେଲୋ ରଥ ଯାତ୍ରାକୁ କୁଆଡେ ଯିବେ?
ରଥ ଯାତ ଯାତ୍ରାକୁ ଏତ ଖରାରେ ଏମିତି କୁଆଡେ ଯାଇ ହଉନି, ମୁଁ ଯାଇଥିଲି ମେ ମାସରେ ପୁରୀ ଘରଲୋକ ଯାଇଥିଲୁ ପାଞ୍ଚ ଦିନ ରହିକି ଆସିଲୁ ଦେଖିକି। ତାପରେ କହୁଥିଲେ ରଥଯାତ୍ରାରେ ଯିବାକୁ ଯେ ଖରା ପାଇଁକି ମନା କରୁଛନ୍ତି। ଯି ପାଗ ଭଲ ଦେଲା ତ ଯିବାର ଅଛି ଆଉ।
ଓହୋ।
ଆପଣ ଯିବେ?
ନାଇଁ ଏମତି ହଁ ଆମେ ଯିବୁ ଯଦି ରଥ ଯାତ୍ରା ହୁଏ ଅଜା ଘର ପଟକୁ ଯିବୁ ସେ ସେଠିବି ଭଲ ହୁଏ।
ହୁଁ ହୁଁ।
ସେପଟେ ଏବେ ଦେଖିବାର ନାହିଁ। ହଁ ଏପଟେ ଆମ ଗାଁ ପାଖରେ ବା ହଉଛି ହେ ଆମ ଗାଁରେ ଜଗନ୍ନାଥ ମନ୍ଦିର ତ ନାହିଁ। ଆମ ଗାଁରେ ଆଉ ହଉନି।
ଆଜ୍ଞା।
ଆଉ ଆପଣଙ୍କ ଆଡେ କଣ ଯୋଉ ପର୍ବ ଫେମସ କଣ? ସପତି
ଆମ ଆଡେ ଏଇଟା ଦଶହରା, ଗଣେଶ ପୂଜା ହୁଏ ଭଲରେ। ତାପରେ ଆଉ ସପ୍ତ ପର୍ବ ପର୍ବାଣୀ ଓଡିଆ ଘର ପାଳନ ହୁଏ ଦଶହରା ଇଏରେ ଟିକେ ଗଣେଶ ପୂଜା ବେଳେ ଟିକେ ଭଲରେ ହୁଏ ଆଉ।
ଆଚ୍ଛା ବୁଲାବୁଲି କରିବା ପାଇଁ ଯାଅ?
ଆଜ୍ଞା।
ଆଛା ଆଉ ଏବେ ଘରେ ସମସ୍ତେ
ଖୁଦରୁ କୁଣି ଅଛି, ଆପଣଙ୍କର ସିଆଡେ?
ହଁ ଆମ ଆଡେ ସବୁ ଅଛି।
ଆଉ କେମିତି କଣ ହୁଏ ପୂଜା? ଅଲଗା ଅଲଗା ଜାଗାରେ ଅଲଗା ଅଲଗା କରନ୍ତି ସବୁ।
ସବୁ ର ଆମେ ଗୋଟେ ଗୋଟେ ମାସ ଯାଏଁ ଆଇଁଷ ଖାଉନା। ଆମିଷ ଖାଆନ୍ତିନି ତାପରେ ସବୁ ସବୁର ଗୋଟେ ଗୋଟେ ଜାଗାରେ ସବୁର ବାର ପଡ଼େ।
ହ
ହୁଁ ହେଲେ ଆମର ସବୁ ରବିବାର ନାହିଁ ଆମର ଲାଷ୍ଟ ରବିବାର ଯୋଉ ପଡେ ସେଦିନ ଆମର ହୁଏ, ଠାକୁର ପୂଜା ହୁଏ ଫାଷ୍ଟ ଆମେ ସମସ୍ତେ ଯିବୁ ନଦୀ କିି ଗାଧୋଇବା ନଦୀ ବଢି ଥିବ, ଯାହାବି ହେଲେ ବୁଡ଼ ପଡ଼ି ଗାଧେଇବା ପାଇଁ ପ ଯଦି ନଦୀ ବଢି ହେଲା ଆମେ ବଧ ବନ୍ଧ ରେ ଗାଧଉ ପୋଖରୀ କୁ ପୋଖରୀ କୁ ଗାଧେଇ ଯାଉ ତାପରେ ସେଠୁ ବାଲୁଗାଁ ପୂଜା କରିକି ଆସୁ ପାଣି ଧରିକି ସେଇଠୁ, ତାପରେ ସକାଳ କୁ ଠାକୁରଙ୍କର ସକାଳ ପୂଜା ସମସାଇ ପିନ୍ଧିକି ଭୋଗ ଧରିକି ନାସିକି ସକାଳ ପୂଜା କରନ୍ତି। ତାପରେ ସକାଳ ପ ସକାଳେ ତାେ ବଜାନିଟା ଚାରିଟା ହେଲେ ତାକୁ ହେଲେ
ହୁଁ ତା ଟିକେ ରେଷ୍ଟ ନେଇ ପୁଣି ଯାଉ ରାତି ପୂଜା ବି ହୁଏ। ସନ୍ଧ୍ୟା ପୂଜା ଯାଉ ଗଣେଶମତି ପୂଜା ବହି ପଢାବେ ଅଲଗା ଦ ଦିନରେ ଗୋଟେ ବହି ପଢାବେ ରାତିରେ ଗୋଟେ ମ ପସ ଫୁଣି ଆ ଭୋଗକୁ ବି ଧରିକିନା ଆସୁ ରାତିରେ ଟିକେ ଭୋଗ ପାଇଁନା
ସବୁ ପୁଣିଟ ସକାଳକୁ ଠାକୁରଙ୍କୁ ପୂଜା କରି ଅଭୟାରଣ
ବାଲୁକା ପୂଜା ହୁଏଥପ ସକାଳେ
ହଁ ସକାଳେ ବାଲୁକା ପୂଜା ହୁଏ।
କେମିତି ବାଲୁକା ପୂଜା ହୁଏ?
ସେମତି ଫାଷ୍ଟ ବନ୍ଧ ତ ବାଲି ଆମେ ବାଲି ନେଇଥାଉ ତାପରେ ବନ୍ଧ ବି ସେ ବାଲିଟାକୁ ପୁଡେଇ ଦଉ। ନଦୀରେ କହିଲ ନଦୀର ବାଲି ସାତଥର ଜଣଟା ସାତଥର ମୁଠା କି
ବାଲି ଆଣଲେ ଗୋଟେ ଜାଗାରେ ମନ୍ଦିର ଭ କରିବ ସେ ଓ କୋଦଳୀପତ୍ର ନେଇଯିବ
ଯେମତି ପଣାଦେଇଥା ମଙ୍ଗଳବାର ସୁନିବାରମ ପନା ଦେଇ
ସେଭଳି ଭରେ ଭୋଗ କଦଳୀ ପତ୍ରର ଦେଇି ସୁନ୍ଦର ଫୁଲ ଫୁଲି ଦେଇକିନି ତାପରେ ଆପଣ ପ ଦେଲେ ନିର୍ଦ୍ଧନ୍ତ ଭରୁ ଉପରେ ଝୁଡ଼କା ପତ୍ର ଆଉ ଯୋଉଟିକା ଫୁଲ ଫୁଲ ତାପ କଦନ୍ତ ଗାଠି ଯୋଉ ନିୁଅନ୍ତି ସେଇଟା ଜଣଙ୍କ ସାତ ସାତ ଟା ତାପରେ ଯୋଉ ମନ୍ଦିର ଆମେ ବାଲ୍ୟ କଦବ ସେଇ ଉପରେ ଆମେ ଦଉ। ଜିଏ ଯା ନେଇଥାଏ ସେ ଉପରେ ଆମେ ଦୋଉ ତାପରେ ପୂଜା ଯିଏ କରନ୍ତି ଦିନଟା ଯିଏ ସେ ପୂଜା କରନ୍ତି। ପୂଜା କରିସାରିଲା ପରେ ଇ ଆଉ କଳସିରେ ପାଣି ଧରିବ
ଆମର ସେମିତି ନଈ କୂଳରେ ଆମେ ନଈରୁ ମାଟି ଆଣିକି ସାତଥର ଲେଖା କାକୁଡି ପତ୍ର ବାଉଁଶ ପତ୍ର ସବୁ ପକା ହେଇକି ଆମର ମାଟିରେ ଠାକୁମା ମାନେ ଗଢନ୍ତି ଗୋଟେ ଗୋଲ ଟାଇପ ର ହେଇକି ସେଇଟାକୁ ଆମର ଆଖି ଏ ସବୁ ତା ଉପରେ କରିକି ସେ ମାଆଙ୍କୁ ଗାଧୋଇ ହେଇ ଦିଅନ୍ତି ଆମେ ଭାବୁଥିଲୁ ଯେ ମା ବୋଲିକି ଆଗରୁ ମାଆଙ୍କୁ ପ ପୂଜା କରୁ ମାଙ୍କ ଭଳିଆ ସଜାଉ ତାପରେ ମନ୍ଦିର ପାଖରେ ଆମର ସେଇଟା ନଈରେ ଆମେ ପୂଜା କରୁ। ତ ସେଠି ଯିଏ ପୂଜାରୀ ଆମର ଥିଲା କି ସିଏ କହିଲେ କି ନାଇ ଇଏ ମା ନୁହଁ ଇଏ ବାଲୁକେଶଵର ମାହା ତମେ ଏଠି ମାହା ଦେବଙ୍କୁ ପୂଜା କରିକି ଗଲେ ଘରେ ଯାଇକି ମାଙ୍କୁ ମୂର୍ତ୍ତି ପୂଜା କରିବ।
ହୁଁ ହ ମୁଁ ତ ଦେଖଛି କେତେ ଗୁଟେ ଜାଗା ମାନେ ଜାଗା ନ ଆ ଏଥର କଣ ବାଲେଶ୍ୱଵ ପୂଦା ଲାନେ ଆଉ ଗୋଟେ ଗୋଟେ ବି ଛଡୁଛନ୍ତି ଯିଏ ଯେମିତି ପୂଜା କରୁଛନ୍ତି ମୁ ବି ରଖିଛି ମାନେ ମାଟିରେ ଆଗ ମୁହଁ କରିଦଉଛନ୍ତି ତାପରେ ହଳଦୀ ଦଉଛନ୍ତି ତାପରେ କଉଡି ରାକ୍ଷୀ କରୁଛନ୍ତି ସେଇଭଳି ଭାବରେ କରୁଛନ୍ତି।
ତାପରେ କେତେଟା ଜାଗାରେ ଆମର କଣ କଦଳୀ ଗଛ ପୋତିକି ସେଗୁଡା ପୂଜା କରନ୍ତି।
ହଁ ଆପଣ କଣ ଖାଇଥିଲେ?
ହୁଁ ଖରା ବେଳେ ଖାଇଥିଲି ଆଉ ଖାଇନି।
ଆଛା ଆ ଦେହ ଭଲ ଅଛି।
ଆଜ୍ଞା ଘରେ ସମସ୍ତେ ଭଲ ଅଛନ୍ତି।
ହଁ ହଉ ମୁଁ ଟିକେ ମୁଁ ପରେ କଲ କହୁଛି ଏବେ ରଖୁଛି।
ଆଜ୍ଞା ରଖ ଧନ୍ୟବାଦ।